ଆଉ ବନ୍ଧୁ ବନ୍ଧୁ ଆମେ ଏଇକିଣା ଖାଇକି ଟିକେ ଆସିଲୁ ଖେଳ ଦେଖୁଛୁ ଆଉ ବନ୍ଧୁ ଆଉ
ଆଉ କଣ ର
ଆଉ ଆପଣ ବନ୍ଧୁ କଣ କରୁଥିଲେ ହଁ ହରେଶ ସବୁ ଭଲ ଅଛନ୍ତି ବନ୍ଧୁ
ମୁଁ କୁହନ୍ତୁ ଏଇ ଏଠି ବସିଥିଲି ଆପଣଙ୍କ ଦେହକୁ ନା କନ୍ତୁ
ହଁ ବନ୍ତୁ ନିୟମିତ ଭାବରେ ଆମେ ଭଲ ଅଛୁ
ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆମଲ ଆ
ଓହୋ ବନ୍ଧୁ ଆପଣ ସୁସ୍ଥ ରହିଲେ ଆମେ ବି ସୁସ୍ଥ
ଆଞା
ଆଉ ବନ୍ଧୁ କୁଆଡେ ଯାଇଥିଲେି ଏଇକନା
ଏବେ ଯାଇଥିଲୁ ଟିକେ ପିଠା ହବ ତ ପିଠା ଗୋଟେ ହଉଥିଲା ଚକୁଳି ବି ହବ ତ
ହଉ ବନ୍ଧୁ ଆପଣଙ୍କର ସବୁ ସରିଲେଣି କାଲି ପାଇଁ
ଆଜ୍ଞା ଆମର ପୋଡା ପିଠା ବି ହେଇଥା
ବନ୍ଧୁପଣ ତ ଆପଣ ଫା ହ ହ ଏତେ ଫାଷ୍ଟ ଆପଣ ଓହୋ ବନ୍ଧୁ ଆମେ କାଲି ଯିବୁ ନା ଆପଣ ଡାକୁନାହାନ୍ତି ତ ଆମକୁହ ଆଉ
ନିଶ୍ଚୟ ଆପାରିବେ ନାଇଁ ବନ୍ଧୁ ମୁଁ ଆପଣଙ୍କୁ କହିଥିଲି ଆପଣ ଯିବେ ଚାହିଁବେ ଆସିବେ
ଓହୋ ତାହେଲେ ବନ୍ଧୁ ଠିକ ଅଛି ଏମେ ନିଶ୍ଚୟ ଯିବୁ ଆଉ
ଆଜ୍ଞା ଆଜ୍ଞା ନିଶ୍ଚୟ ହଁ ନାଇଁ ନାଇଁ ନାଇଁ ବନ୍ଧୁ ମୋର ମୋ ଭାଇ ପୋଡବିଟା ଯଆନ୍ତିନି ତ ହେଥିଲା କି ତାଙ୍କ ପାଇଁ ଏ ଚକୁଳି ପିଠା ହବ ଆ
ଓ ଭାଇ ବି ଖାଆନ୍ତିନି ଆଉ ପ୍ରେସର ପିଠା ବି ହୋଇ ଖାଆନ୍ତିନି ମ ଯେୋଉ ଛେନା କ୍ଷୀର ଗୋଳା ହେଇକି ହୁଏ ହଁ ହୋ ବନ୍ଧୁ ତାହେଲେ ସେ କିଛି ଖାଆନ୍ତିନି ପୁର ଦିଆ ପିଠା
ଖାନ୍ତି କିନ୍ତୁ ସେ ଖାନ୍ତି ତ ବୁଡ଼ ପଠିବାିଲ ମୁଁ ଜିନ
ଓହୋ ବନ୍ଧୁ ଏମିତି ହେଲେ ତାଙ୍କ କଥା କଣ କରିବା ବନ୍ଧୁ ଜଣେ ଜଣେ ପିଲା ସେଇଭଳିଆ ଆଉ
ଆଜ୍ଞା
ଆଉ ଆପଣ ଇଏ ବୁଲିବାକୁ ଯାଇଥିଲେ କଣ କହୁନାହାନ୍ତି
ଆ କମ ତମେ ଭୁଲି ଭ ଆ କ ଆମେ ଯାଇଥିଲୁ କନ୍ତୁ ଯାଇଥିଲୁ ଏଇଠି କୋଉଠି କହିଲି ମଣିକ ପାଖକୁ କଣନ୍ତୁ
ଓ ଏଣ ଡାଳ ମଣି ବାବାଙ୍କ ପାଖକୁ ବାବା ତ ବହୁତ ବାବା ସେ ଆମ ଆଖଣ୍ଡଳମାଣି ଆଉ
ଆଜ୍ଞା ବନ୍ଧୁ ଆମେ ବାହାରିଲୁ ହଁ ସେ ଆମର ଜଣେ ଚିହ୍ନା ଅଛନ୍ତି ତ ସେଥିଲାଗି ସବୁ କିଛି ସୁରୁଖୁ ହେଇଗଲା ଭଲେ ବନ୍ଧୁ ବହୁତ ବହୁତ ଠକି ହେଇଥାନ୍ତ
ହୁଁ ବନ୍ଧୁ ଆପଣ ଅ ଚିହ୍ନା ଥିଲେ ବୋଲି ଆପଣ ବଞ୍ଚିଗଲେ ଠକା ମେରୁୁ
ଆଜ୍ଞା
ଆଉ ବନ୍ଧୁ ଜାଣିଥିବେ ତ ସେଠିକା ଜିନିଷ ଆଉ ଆଉ କଣ କହିବି ଆଣ ଆପଣ ସେ ବିଷୟରେ ଆପଣ ବହୁତ ଭଲ ଭାବରେ ଜାଣି ଠିକ ସେଠି କେମିତି ଠକ ଠକାନ୍ତି
ଆଜ୍ଞା ବନ୍ଧୁ ବନ୍ଧୁ ଆପଣ ଆମେ ଯାଇଥିଲୁ ଜାଣିଛନ୍ତି ଆମେ ଯାଇଥିଲୁ ଆଠଟା ବେଳେ ବୟଲ ଏଠୁ ବ ମୁଁ ଯାଇ ସେଠି ତିନି ଘଣ୍ଟା ପରେ ଯାଇ ପହଞ୍ଚି ଗଲୁ ଆ ହ ଏଗାରଟା ସାଢ଼େ ଏଗାରଟାଳ ପହଞ୍ଚ ଯାଇଛି ତାପ ଯାଇକି ସେ ସେଠୁ ମାନେ ତମ ଆପଣ ବାଟରେ ଯାଉଛ ସେ ପଚାରିଛନ୍ତି କି ଆପଣ କୋଉଠି ଆସିଛନ୍ତି
ଓହୋ ଏମିତିକା ବନ୍ତୁ
ଆକି ଆ ତ ଆମେ ଯାଇକି ଆମର ଜଣେ ଚିହ୍ନା ଥିଲେ ବୋଲି ଆମେ ପଳେଇ ଆସିଲୁ ନେଇକି ଭଲରେ ଦର ଦର୍ନ କରିକି ତାଙ୍କ ବାବାଙ୍କର ଯୋଉ ଘର୍ଷଣ ଆପଣ ଜାଣି ଠ ବେଶି ପିଇଦେବେ ମାନେ ଆଜ୍ଞା ଆଜ୍ଞା ଆଜ୍ଞା
ତା ସେଠି କଣ ପଡିଥିବ ତା ଦେହରେ ଟିକେ ବର୍ଣନା କରୁନାହାନ୍ତି
ସେଠିରେ ପଢିଛି ତ ମାନେ କ୍ଷୀର ପଡିଥାଏ ଆଉ କଦଳୀ ଛେନା ଘିଅ ମହୁ ଆଉ ବନ୍ଧୁ ସେଥିରେ ଟିକେ ଭାଙ୍ଗ ବି ମି ହୋଇଯାଏ
ହଁ ବାବାଙ୍କର ଥଣ୍ଡା ା ମୁଣ୍ଡ ପାଇଁ ବାବା ତ ବହୁତ ରାଗି ତମେ ଜାଣି
ହୁଁ କଦଳୀ ଫଳ ଏଇ ସବୁ ମିଶିଥାଏ ଆଉ ଆଜ୍ଞା ବନ୍ଧୁ ଆଜ୍ଞାପଣ ପିଇବେ ମନ ଶାନ୍ତି ହେଇଯିବେ ପୁରା ବନ୍ଧୁ
ହଁ ମୁଁ ତ ହେଇଛି ବଧୁ ସେଥିପାଇଁ ଆପଣ କହିଲେ ଏଇ ଜିନିଷ ପଡିଥାଏ କେ ଆଉ ବନ୍ଧୁ ଆମେ ଟିକେ ବାହାରେ ଅଛୁ ତ ଏଇ ଯୋଉ ଟିକେ କିଲ ଖାଇବା ପାଇଁ ଏଇିନ ସେଛ ସବୁ ଆଉ ବନ୍ଧୁ ଆ
ବଢିଆ ଆଉ ବନ୍ଧୁ କଣ ଖାଇଲି କଣ ବନ୍ଧୁ
ବନ୍ଧୁ ହେ
ଖାଇଛନ୍ତି ନା ଖାଇନାହାନ୍ତି ଆନ୍ତ ଆଜ୍ଞା ଆଜ୍ଞା ଆଜ୍ଞ ବନ୍ଧୁ ବ ବନ୍ଧୁ
ହଁ ବନ୍ଧୁ କୁହନ୍ତୁ।
ବନ୍ଧୁ ବନ୍ଧୁ କୁହନ୍ତୁ। ବନ୍ଧୁ ବନ୍ଧୁ ବନ୍ଧୁ